ଜୟ ଜଗନ୍ନାଥ ଆଜ୍ଞା। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଜୟ ଜଗନ୍ନାଥ ଆଜ୍ଞା ଆପଣଙ୍କ ଭଏସ୍ ଶୁଭୁନଥିଲା ମୋତେ।
ଆଛ ଶୁଭିଲାନି କି ମୁଁ ମୋ ଆପଣଙ୍କ ଭଏସ୍ ମୋତେ ଶୁଭୁଥିଲା ମୋ ଶୁଭିନଥିବ ନେଟୱାରକ୍ ଇସ୍ୟୁ ଯୋଗୁଁ ଆଉ।
ଓହୋ ହୋଇପାରେ ମୋତେ ପ୍ରଥମ ଦଶ ସେକଣ୍ଡ ପର୍ଯ୍ୟନ୍ତ ମତେ କିଛି ଆପଣ ଭଏସ୍ ଶୁଭିଲାନି ମୁଁ ଭାବିଲି ବୋଧେ କିଛି ତ୍ରୁଟି ହୋଇଗଲା କି କଣ କେଜାଣି।
ହଁ ହେଇଥିବ ଆପଣଙ୍କ ଭଏସ୍ କେମିତି ମୋତେ ଶୁଭା ଯାଉଥିଲା।
ଓହୋ ଆପଣ ମୋତେ ସେତେବେଳକୁ ଟିକେ କହି ଦେଇଥିଲେ ଅବଶ୍ୟ ଭଲ ହୋଇ ଥାନ୍ତା।
ଆଚ୍ଛା ଆଚ୍ଛା ହଉ ଚଳବ କିଛି ଅସୁବିଧା ନାହିଁ।
ହଁ ଆପଣଙ୍କର କଣ ଆଜି ସକାଳୁ କଣ ଖାଇବା ପିଇବା ସ ସରିଲାଣି।
ସକାଳୁ ଆଜି ମୁଁ ବି ଟିକେ ଡେରିରେ ଆଠଟା ବେଳେ ଉଠିଲି ମୋର ଏତେ ଡେରି ହୁଏନି। ଆଉ ଉଠିକି ଟିକିଏ ଛତୁଆ ଖାଇଲି ତାପରେ ଟିକେ ମୋର ଚା ତ ଟିକେ ଅଭ୍ୟାସ ରହିଯାଇଛି ବନ୍ଦ କରିବାକୁ ଚେଷ୍ଟା କରୁଛି ଚା ଟିକେ ସକାଳୁ ନ ପିଲେ ଆଉ ଦିନଟା ମୋର ଭଲ କି ଗଡିବନି ଆଉ ଚା ରୁଟି ଟିକେ ଖାଇ ଦେଇକି ଟିକେ ବିଶ୍ରାମ ନେଉଥିଲେ ଆଉ।
ଆପ୍ ଆପଣ କହୁଛନ୍ତି ଆପଣ ଆଠଟାରେ ଉଠିଲେ ଡେରିରେ ଉ ଠିଲେ ତେବେ ମୁଁ ତ ଏଗାରଟା ବାରଟାରେ ଉଠୁଛି ଆପଣ ଭାବିଲେ ମୋର କେତେ ଡେରି ନହଉଥିବ।
ଆପଣ ଏତେ ଘଣ୍ଟା ଶୋଉଛନ୍ତି କେମିତି?
ତାହା ଶୋଇବା ପଛରେ କାରଣ ଏହା କି ମୁଁ ଗୋଟଏ ରାତି ଗୋଟାଏ ଦିଟା ହୋଇଯାଉଛି ଶୋଇଲା ବେଳକୁ ସେଥିପାଇଁ।
କରୁଛନ୍ତି ଆପଣ ସାଏଦ୍
ନା ନା ପଢାପଢି ନୁହେଁ ଖାଲି ତ ଏଇ ଆମର ଅଲ୍ ଜିନିଷରେ ଖାଲି ତ ମୁଣ୍ଡ ପୁରଇ ଦଉଛି ସେଥିପାଇଁ ଟିକେ ମାନେ ଶୋଇବାକୁ ଡେରି ହେଇଯାଉଛି ଆଉ କଣ କରିବି।
ଅଭ୍ୟାସ ନୁହେଁ ଆପଣ ଏ ବଦଅଭ୍ୟାସଟା ବାହାର କରିବାକୁ ପଡ଼ିବ। ଦଶଟା ପୂର୍ବରୁ ଶୋଇଲେ ଦେହ ପାଇଁ ବହୁତ ଭଲ କାହିଁକିନା ଆମର ଦଶଟା ଏଗାରଟା ପରେ ଆମର ସ୍ଲିପିଙ୍ଗ ହର୍ମୋନ୍ ଟା ଇନକ୍ରିଜ ହୁଏ ବଡ଼ି ଭିତରେ ସାଇକଲ୍ଟା ଷ୍ଟାର୍ଟ ହୁଏ। ତ ତା ଭିତରେ ଶୋଇଲେ ଆମର ଡାଇଜେସନଟା ଆରମ୍ଭ କରି ସବୁ କିଛି ଦେହରେ ବଡି ଭିତରେ ଭଲରେ ଚାଲେ। ଯେତେ ଶୀଘ୍ର ଶୋଇବେ ଆପଣଙ୍କ ଦେହ ପାଇଁ ସେତେ ଭଲ ଯାହା ଆଗକୁ
ଓହୋ ମୁଁ କହୁଥିଲିଟି ଛତୁ ଆଣିଥିଲେ ଭଲ ହେଇଥାନ୍ତା।
ହଁ ନିଶ୍ଚୟ ନିଶ୍ଚୟ ହୁଁ ସେଟା ତ ବେଶ ଭଲ ଖାଦ୍ୟ ସକାଳ ପାଇଁ।
ହଁ ହଁ କୁହନ୍ତୁ ଆପଣ।
ଆଉ କଣ ଆପଣଙ୍କ ଦେହ କେମିତି କଣ ଅଛି?
କଣ କହିଲେ?
ଦେହ ଆପଣ କଣ କେମିତି କଣ ଅଛି?
ହଁ ଦେହ ମୋର ବେଶ ଭଲ ଅଛି।
ଆଛା ଆଛା।
ମୁଁ ଆପଣଙ୍କ କଲ ରେ ଆପଣଙ୍କୁ ଛତୁଆ କଥା କହୁଛି ମୋ ମାମା ବୁଝିପାରିଲେ ନାହିଁ କି ମୁଁ କଣ କହିବାକୁ ଚେଷ୍ଟା କରୁଛି। ତାପରେ ପଚାରି ଯାଇ ବୁଝୁଛନ୍ତି ମୁଁ ତାଙ୍କୁ କହୁଥିଲି ଆପଣଙ୍କୁ
ହ ଆଚ୍ଛା ଆଚ୍ଛା।
ସେମାନଙ୍କୁ ଲାଗୁଛି ମୁଁ ଟି- କଣ କହିଲେ?
ନାଇଁ କୁହନ୍ତୁ କୁହନ୍ତୁ।
ସେମାନଙ୍କୁ ଲାଗୁଛି ମୁଁ କିଛି ମାନେ ଖରାପ କର୍ମ କରୁଛି ଯୋଉ ଏର କି ମତେ ଏଥିରେ ସବୁ ମାନେ ଆମକୁ ମିଳିଯାଉଛି
ଆଚ୍ଛା ଆଛା ନାଇଁ ମୋ ମାମା କେମିତି ବିଶ୍ୱାସ କରୁଛନ୍ତି କାହିଁକି ନା ମୁଁ ତାଙ୍କୁ ସଠିକ ପ୍ରମାଣ ଦେଖି ଦେଖେଇ ଦେଇଥିଲି କାଲି ରାତିରେ। କଥା ହବାରେ ବି ମୁଁ ତାଙ୍କୁ ଦେଖି ହଉଛି ତ ସିଏ ବି ଇଚ୍ଛୁକ ଅଛନ୍ତି କଥା ହବାକୁ। ମୁଁ ତାକୁ କହିଲି କି? ଏ କାମଟି ସରିଯିବ ତ କିଛି ନୂଆ ଆସିବ ତ ମୁଁ ସେ କାମ କହିଦ ତମେ କରିବ।
କିୁ ଗୋଟେ ଅସୁବିଧା କଣ ଆପଣ ଜାଣିଛନ୍ତି କି?
କଣ କହୁନାହାନ୍ତି?
ଗୋଟେ ଅସୁବିଧା ଏହା କି ମୁଁ ମଧ୍ୟ ଆମ ଘରେ ସେଇ ପ୍ରମାଣଟି ଦେଖେଇଥିଲି କିନ୍ତୁ ତାହାକୁ ମଧ୍ୟ ସେମାନେ ବିଶ୍ଵାସ କରୁନାହାନ୍ତି। ତାଙ୍କୁ ଲାଗୁଛି କି ଆମକୁ କିଛି ଖରାପ କର୍ମରେ ଆମକୁ ମାନେ ସେମାନେ ଲଗେଇ ଆମକୁ ଅଧିକା ଅର୍ଥର ଲୋଭ ଦେଇ ଆମ ଦ୍ଵାରା କିଛି କାମ କରୁଛନ୍ତି। ଯାହାଫଳରେ ଆମେ ଭବିଷ୍ୟତରେ ଆମେ ମାନେ କିଛି ଖରାପ ପରିସ୍ଥିତିରେ ପଡିପାରିବା।
ହଁ ଆଜ୍ଞା ବିଲକୁଲ ସେମତି କିଛି କଥା ନୁହଁ। କଣ କହୁଛନ୍ତି ତ ଆମ ଛଡା ବି କିଛି କିଛି ଲୋକ ଅଛନ୍ତି ଆମଠୁ ଅଧିକ ବୟସରେ ବଡ ସେମାନେ ବି ତ କରୁଛନ୍ତି କାମ। ସେମାନେ ତ ଆମଠୁ ଅଧିକ ବୁଦ୍ଧିମାନ। ସେମାନେ ତଥାପି ଜାଣିଛନ୍ତି ବୋଲି କରୁଛନ୍ତିଉ। ଏମିତି ତ ହ ହଁ କହିବାକୁ ଗଲେ ସତକତା କହିବାର ଆଜିକାଲି ଯୁଗରେ ଏମିତି ବହୁତ କିଛି ବାହାରୁଛି। ଅଧିକା ସ୍କାମ୍ ବାହାରୁଛିତି କିଛି କିଛି ତ ସତ୍ୟ ଅ ଅ ତ ଏଇଟା ସେଥିମରୁ ଗୋଟେ ତ ଏଥିରେ କିଛି ଆଗକୁ ବିଘ୍ନ ଘଟିବାର କିଛି ସମ୍ଭାବନା ନାହିଁ। ତ ତାଙ୍କୁ ଟିକେ ଆଉ ଭଲ କି ବୁଝନ୍ତୁ
ହଁ ତାଙ୍କର କହିବାକୁ ଗଲେଙ୍କର ବିଶ୍ାସ ମାନଙ୍କର ଟଷ୍ଟଇୁ ଟିକେ ଅଛି ନା। ସେଥିପାଇଁ ସେମାନଙ୍କର ଏହିପରି ଭାବତ୍ମାକ ରହୁଛନ୍ତି।
ଆଚ୍ଛା ଆଚଛା ହଉ ଚଳିବା ବୁଝାନ୍ତୁ ଭଲ ଲାଗିଛିଁ ନିଶ୍ଚୟ ବୁଝିବି
ହଁ ଅବଶ୍ୟ ମତେ କିଛି କହୁନାହାନ୍ତି ଏତେ ମାନେଙ୍କର ଏତେ ବି ମାନେ ମାନେ ଇଏ କରୁନାହାନ୍ତି ରଖୁନାହାନ୍ତି ମତେ। କିନ୍ତୁ ମଝିରେ ମଝିରେ ଟିକେ ହେଇଯାଉଛନ୍ତି ସେପରି ଆଉ।
ଆଚ୍ଛା ଆଚ୍ଛା ସିଏ ଅସୁବିଧା ହବନି ବୁଝିଯିବେ। ଆମରି ବାପା ମା ବୁଝିବେନି ସିଏ ବୁଝିବେନି ଆଉ କିଏ ବୁଝିବେ।
ଆଉ ଆମର ଆପଣ କାହା ସହିତ ଆଉ କଥା ହେଲେଣି ନା ନହିଁ।
ତାପଟୁ ମୋ ବନ୍ଧୁଙ୍କ ଠାରୁ ମୋତେ ମେସେଜ୍ ଆସିଥିଲା ଜଣେ ମହିଳା ବନ୍ଧୁ ଜଣକଁ ତାପରେ ମୁଁ ତାଙ୍କ ସହିତ କଥା ହେବାକୁ ଟ୍ରାଏ କଲି କି ସେଇ ଟାଇମ୍ରରେ ଆମର ଗ୍ଲିଚ୍ ଟିକେ ହେଉଥିଲା ବୋଲି ଯେହେତୁ ମୁଁ କଥା ହେଇପାରିଲିନି। ତ ତାଙ୍କ ସହିତ କଥା ହେଇଥିଲି କି ଆଜି ସକାଳେ କଥା ହେବି ବୋଲି ହେଲେ ସିଏ କହିଲେ କି ମୁଁ ସକାଳେ ହଉଛି ଫ୍ରି ରହିବିନି ତ ସିଏ କହିଲେ ରାତି ନଅଟା ମୁଁ କହିଲି ଠିକ୍ ଅଛି ଆପଣ ମୁଁ ତ ଫ୍ରି ରହୁଛି ଏନି ଟାଇମ ଆପଣ ଯେତେବେଳେ ଫ୍ରି ରହିବେ ମତେ କହିବେ ମେସେଜ କରିକି। ସେ ବନ୍ଧୁଙ୍କ ସହିତ ମୁଁ କଥା ହେବି ଆଉ।
ଓହୋ ତା ଅର୍ଥ ଆପଣ ମାନେ ସେ ଯୋଉ ଝିଅ ପିଲାଟି ଆପଣ କହୁଛନ୍ତି ଆପଣ ଆମ ଗ୍ରୁପ ର ବୋଧେ
ହଁ ନିଶ୍ଚୟ ନିଶ୍ଚୟ ଗ୍ରୁପ ର ମୁଁ ନମ୍ବର ପାଇଥିଲି।
ଓହୋ ମୁଁ ଭାବିଲି କୁହ ଆପଣ ଅଲଗା ବୋଧେ କରିଛନ୍ତି।
ନା ଅଲଗା ବନ୍ଧୁ କହିବାକୁ ଗଲେ ତ ମହିଳା ବନ୍ଧୁ ସେମିତି କେହି ନାହାନ୍ତି। ସେ କୁକୁରୁ ଆସିଥିଲା ଆଉ।
ମହେନ୍ଦ୍ରଗିରି ଯା ବୁଲାସ ଟେ ଭଲ ହଥାନ୍ତା। ଆପଣ କଣ କହୁଛନ୍ତି?
ହଁ ନିଶ୍ଚୟ ନିଶ୍ଚୟ କହୁନାହାନ୍ତି କେବେ ଯିବା କୁହନ୍ତୁ।
ଆଉ କଣ କୁହନ୍ତୁ।
ଆଉ କଣ ଖବର ସବୁ ଦେଖୁଛନ୍ତି ନା ନାଇ ରଥଯାତ୍ରା ଖବର।
କଣ କହିଲେ?
ମୁଁ କହିଲି ରଥଯାତ୍ରା ବିଷୟରେ କିଛି ବଡ ଖବର ସୁ
କୋଉ ବିଷୟରେ ଏ ରଥ ବିଷୟରେ
ହଁ ରଥଯାତ୍ରା ରଥ ରଥ କାମ ଯୋଉ ବନ୍ଦ ହେଇଯାଇଛି ଏବେ।
ହଁ ହଁ ଶୁଣିଛି ମୁଁ ଶୁଣିଛି।
ହଁ ବେଶ ବଡ ଚିନ୍ତାକ ବିଷୟ ଚିନ୍ତାର ବିଷୟ କହିବାକୁ ଗଲେ ସବୁ ଲୋକ ଚିନ୍ତାରେ ଅଛନ୍ତି ସମସ୍ତେ କଣ କରିବେ ରଥ କାମ ଯଦି ବନ୍ଦ ହେଇଯିବ ରଥଯାତ୍ରା ନହେଲେ ସଂସାର କେମିତି ଗଢିବ ବଡ ଦାଣ୍ଡରେ ଯଦି ରଥର ଚକା ନ ଗଡିବ ସଂସାର ଗଢିବ କେମିତି କହିଥା ସମସ୍ତେ ଧ୍ୱଂସ ହେଇଯିବ।
ହୁଁ ତାହା ତ ପୁରା ସତ କଥା କିନ୍ତୁ ଲୋକମାନଙ୍କର ଉଁମ୍ ସତକଥା କହିବାକୁ ଗଲେ ଲୋ
ହାଲୋ ହାଲୋ ବନ୍ଧୁ ଆପଣଙ୍କର ନେଟୱାର୍କ ଇସୁ ରହୁଛି ବୋଧେ ହାଲୋ ହାଲୋ ବନ୍ଧୁ ହାଲୋ ବନ୍ଧୁ। ହାଲୋ ହାଲୋ। ଆପଣଙ୍କର ଭୋଇସ ମତେ ଶୁଭା ଯାଉନି ଆପଣଙ୍କର ପଟରେ ହୁଏ ନେଟୱାର୍କ ର କିଛି ତ୍ରୁଟି ରହୁଛି ତାହା ମୁଁ ଜାଣିବାକୁ ପାଉଛି, ହେଲୋ ବନ୍ଧୁ।